ହ୍ୟାଲୋ
ହଲ
ନମସ୍କାର
ହଁ ଭଲ ଅଛି।
ଆଉ ଆପଣଙ୍କର କଣ କରୁଛନ୍ତି ଏବେ
କଣ କରିବା ଏବେ ବସି ଟିକେ ଟି କ୍ଲାସ୍ କରୁଥିଲି। ଆଉ ଏବେ ବାହାରିକି ଆସିଥିଲି ଆଉ ବାହାରକୁ ଘର ବାହାରକୁ।
ପିଲାଙ୍କୁ କିଛି କ୍ଲାସ କରୁଥିଲେ ନିଜେ
ନା ନା ନିଜେ କ୍ଲାସ କରୁଥିଲ ମାନେ ପଢୁଥିଲୁ ନିଜେ ଆଉ।
ନାଇଁ ଆପଣ ଆଗୁରୁ ଟିଉସନ କରିଥିଲେ ନା ତ ସେଥିପାଇଁ ମୁଁ ଭାବିଲି ଆପଣ
ନା ନା ଟୁୟୁସନ ତ ବନ୍ଦ ହେଇଲାଣି କେବେଠୁ।
ଟୁୟୁସନ କେତେ ବର୍ଷ ଚାଲିଗଲା ଆପଣଙ୍କର?
ଉଁ ଯାହା ହେଲେ ବି ମୁଁ ଜଏନ୍ କରିବାର ତିନି ବର୍ଷ ତା ପୂର୍ବରୁ ଆହୁରି ତିନି ବର୍ଷ ଚାଲିଥିଲା। ତିନି ବର୍ଷ ଚାରି ବର୍ଷ।
ତାଟ ଆପଣ ଟିୟୁସନ କରିକି ତ ଗୋଟେ ସମାଜକୁ ଗୋଟେ ଭଲ ପିଲା ବି କିଛି ବୋଲେ ତାଙ୍କ ଜୀବନ ଭବିଷ୍ୟତ ଗଢିଛନ୍ତି ତ ଟିୟୁସନ ବନ୍ଦ କରିବାର ମୋ କାରଣ କଣ ତାହାଲେ?
କାରଣ ଏଥିପାଇଁ ଯେ ପିଲାଙ୍କର ମନ ଆମର ବୋହୁତ କମ୍ ଆସୁଥିଲେ। ଏଠି ଆହୁରି ଯୋଆଡେ କୋଚିଂ ସେଣ୍ଟର ଅଛି। ସେଠି ଗୋଟେ ଏ କ୍ଲାସ ରୁମ ରେ ପଚାଶ ଷାଠିଏ ଜଣ ବସୁଛନ୍ତି। ହେଲା କିି ଆଉ ସେଠି ଯାଇକି ପିଲାମାନେ ପାଠ ପଢିବାର ନାହିଁ। ଯାଇକି ହୋ ହୋ ହୋ ହୋ ଗୋଟେ ଟିଚର ପଚାଶ ଷାଠିଏ ଜଣଙ୍କୁ ଗୋଟେ ଘଣ୍ଟାରେ କେତେ ସମୟ ଦେଖିପାରିବ ସେ ଏଥିରେ ବି ବାପା ମା ମାନେ ତାଙ୍କୁ ସେଇ ଟ୍ୟୁସନକୁ ପଠ-ପଠେଇବା ପାଇଁ ଇଚ୍ଛୁକ। ଆଉ ଆମର ଏଠି ବୋହୁତ କମ ପିଲା ସେଥିରେ ଆମେ ମାନେ ଏ କହିବାକୁ ଗଲେ ଆମେ ବୋହୁତ ଭଲରେ ପିଲାମାନଙ୍କୁ ଦେଖିବା ପାଇଁ ଆମର ସୁଯୋଗ ଥିଲା। କିନ୍ତୁ ଯେହେତୁ ପିଲାମାନଙ୍କର ଅଭାବ ଯୋଗୁରୁ ଆମର ସାର୍ ମାନଙ୍କୁ ପଇସା ପତ୍ର ଦବାଟା ଟିକେ ଅସୁବିଧା ହେଲା। ସେଥିପାଇଁ ଆମେ ଟି କୋଚିଂ ସେଣ୍ଟର ବନ୍ଦ କରିଦେଲୁ।
ତ ଆପଣ କହିବା କଥା ଯେ ଆପଣ ମା ପିଲାମାନଙ୍କର ମା ବାପାମାନେ ସଚେତନ ନାହାନ୍ତି ଯୋଉଠି ପିଲାମାନଙ୍କର ଭଲ ଭବିଷ୍ୟତ ଗଢି ହବ କି ପିଲାମାନେ ଭଲସେ ଫି ପଢିପାରିବେ ତାଙ୍କର ଡାଉଟ୍ କ୍ଲିୟର କ୍ଲାସ୍ ହେଇପାରିବ ତାଙ୍କର କିଛି ବି ମା ହେଲ୍ପ ଦରକାର ତ ଆପଣ ଡାଇରେକ୍ଟ ହେଲ୍ପ କରିପାରିବେ ନ ଦେଖି ସେ ଯୋଉଠି ବହୁତ ସାରା ପିଲା ଅଛନ୍ତି ଯ ନା ଅଛି ସେଇ କୋଚିଂ କୁ ଛାଡୁଛନ୍ତି।
ହଁ।
ତା ସହିତ ବି ଆପଣ ଯେହେତୁ ପିଲା କମିଗଲେ ଆପଣଙ୍କୁ ଯେହତୁ ଫାଇନାନସିଆଲ ବି ବର୍ଡ଼ନ୍ ଥାଏ। ତ ସମସ୍ତଙ୍କର ପେମେଣ୍ଟ ଥାଏ ଘର ଭଡା ଥାଏ ଇଲେକ୍ଟ୍ରିକ ବିଲ୍ ଥାଏ। ତ ପ୍ରୋବ୍ଲେମ ହେଲା ପାଇଁ ଆପଣ କୋଚିଂ ଟା ବନ୍ଦ କରିଛନ୍ତି।
ହଁ।
ତାହେଲେ
ସେଇଟା ହଉଛି କଣ କି ସେ ବାପା ମା ବୁଝି ପାରୁନାହାନ୍ତି। ବାପା ମାଙ୍କୁ ସେ ଯୋଉ ଅନ୍ୟ କୋଚିଂ ସେଣ୍ଟର ର ସାର୍ ମାନେ ଆସିକି ମାନେ ଅଦ୍ ଇଆଡୁ ସିଆଡୁ କଥା କହିକି ସେମାନଙ୍କୁ ଅନ୍ୟ ଟିୟୁଶ୍ ମାନ୍ ମାନ୍ ମାନେ ତାଙ୍କ ନିଜ ଟିୟୁସନକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ପ ଗୋଟେ କ୍ଲାସ ରୁମରେ ଯଦି ପଚାଶ୍ ମୁୁଁ ଯେମିତି କହିଲି ଏବେ ଟିକେ ପୂର୍ବରୁ ଗୋଟେ ଟିଚର ଗୋଟେ ଘଣ୍ଟାରେ ପଚାଶ ଷାଠିଏଟା ପିଲାକୁ ଦେଖିପାରିବ ଯଦି ହିସାବ କରିବା ଯଦି ଗୋଟେ କ୍ଲାସ ରୁମରେ ଯଦି ପଚାଶଟା ପିଲା ରହିଲେ ସେଥିରେ ପୁଣି ଯଦି ଗୋଟେ ଘଣ୍ ଣ୍ଟାରେ ସେ ଗୋଟେ ପିଲାକୁ କେତେ ସମୟ ଦବ ଗୋଟେ ମିନ୍
ଗୋଟେ ମିଣ୍ଟିଆ ହଁ।
ହେଲା କି। ତ ଗୋଟେ ପିଲାକୁ ଯଦି ଗୋଟେ ମେଣ୍ଟି ବି ସେ ଦେଖିପାରୁନି ତାହେଲେ ସେ ପିଲାକୁ କେମିତି? ସେ ଗାଇଡ କରିବ ଗୋଟେ ପିଲାର କଣ ଗୋଟିଏ ହିଁ ଡାଉଟ୍ ରହୁଛି ବିଭିନ୍ନ ଯେହେତୁ ପୁଣି ଗୋଟେ ପିଲା କିମ୍ବା ଯ ଯ ଯୋଉ ପଚାଶ ଜଣ ପିଲା ଅଛନ୍ତି ସେମାନଙ୍କର ଜ୍ଞାନ ବି କଣ ଭିନ୍ନ ଭିନ୍ନ ନା ତ ସମସ୍ତଙ୍କର କଣ ଡାଉଟ୍ କଣ ଏକା ଭଳି ତ ଯାହାହେଲେ ବି ବିଭିନ୍ନ ଡାଉଟ୍ ବାହାରିବ ଯାହା ଫଳରେ ଗୋଟେ ଟିଚର ସମସ୍ତିଙ୍କି ଦେଖିବାଟା ଗୋଟେ ଘଣ୍ଟାଏରେ ପଚାଶଟା ପିଲାକୁ ସମ୍ଭବ ନୁହେଁ। ତ ଶ୍ ବାପା ମାନେ ସେଇଟା ବାପା ମାନେ ବୁଝୁନାହାଁ ପଠେଇ ଦଉଛନ୍ତି। ଯାଅ ହେଇଠି ଟିକେ ପାଠ ପଢିବ, ତାପରେ ବି ପିଲାମାନାନଙ୍କର ବି ଇଚ୍ଛା ଦେଖୁଛନ୍ତି ଯୋଉମାନେ ଏ ପାଠ ପଢିବାର ଯୋଉମାନଙ୍କର ଇଚ୍ଛା ନାହିଁ ସେମାନେ ଚାହୁଁଛନ୍ତି ଯେ କେମେ କଣ ଯୋଉ ଦି ତିନି ଘଣ୍ଟା ପାଇଁ ଆମେ ଟ୍ୟୁସନ ଯାଉଛୁ ସେଠି ପାଠ ନ ପଢିକି ଆମେ ହସ ଗମା ତ କରିକି ଆମେ ଆସିବୁ ସେଇ ଚକ୍କରରେ ବି ମଧ୍ୟ କେତେ ପିଲା ସେଇ ଟ୍ଯୁସନ୍ କୁ ମଧ୍ୟ ଆଗ୍ରହ ହେଉଛନ୍ତି। ଆଉ କଣ ଦୁସରା କ ଦୁଇ ଦ୍ଵିତୀୟ ନମ୍ବର କଥା ହଉଛି ଯେ ଗୋଟେ ପିଲା କଣ ତାର ସାଙ୍ଗ ସାଥିରେ ମେଳରେ ଯାଇକି ପାଠ ପଢିବାକୁ ଇ ଛା କରୁଛି ସେଥିପାଇଁ ବି କେତେ ପିଲା ଗୋଟେ ଟ୍ୟୁସନରୁ ଛାଡିକି ଆ ତ ଏଇଭଳି କାରଣ କେତେ ଗୁଡେରୁ ସେଥିପାଇଁ ଆମେ ଟ୍ଯୁସନ୍ କୋଚିଂ ସେଣ୍ଟର ଆମର ବନ୍ଦ କରିଦେଲୁ।
ତ ପିଲାମାନେ ସ୍କୁଲ ବି ଯାଉଛନ୍ତି ନିଜେ ହୋମ ୱାର୍କ କରୁଛନ୍ତି ନିଜେ ଘରେ ବି ପଢୁଛନ୍ତି ତ ସ୍କୁଲରେ ବି ତାଙ୍କର ମିନିୟମ୍ ଚା ଦଶଟା ରୁ ଯୋଉ ଚାରିଟା ତ ଛଅ ଘଣ୍ଟା ସେମାନେ। ସ୍କୁଲରେ ବି ପାଠ ପଢିଲେ ତ ସକାଳ ସେମାନେ ବି ସେମାନେ କଣ ଆମର ହୋମୱାର୍କ କଲେ ଖେଳିଲେ ବୁଲିଲେ ତା ସହ ଟ୍ୟୁସନ ଟା କଣ ଜରୁରୀ ଗୋଟେ ପିଲା ଯଦି ଚାହିଁବ ନାହିଁ ମୁଁ ନିଜେ ଟ୍ୟୁସନ ବଲେ କଲେଜ ସ୍କୁଲ ଯିବି ସ୍କୁଲ୍ ରେ ପାଠ ପଢିବି ସ୍କୁଲ୍ ରେ ଭଲସେ ନୋ ନୋଟ୍ ଟେ କରିବି ତା ସହ ଯାହାବି ଡାଉଟ ଥି ମୁ ଙ୍କ ସହ କଥା ହେବି ବିନା ଟିଉସନ ଗୋଟେ ପିଲା କଣ ଭଲସେ ଭଲ ପଢି ପାରିବନି ଭଲ ମାର୍କ ରଖିପାରିନି?
ହଁ ରଖିପାରିବ ଯଦି ସେ ସେତିକି ଟ୍ୟାଲେଣ୍ଟେଡ଼ ଥିବ ଦେଖନ୍ତୁ ମୁଁ ସ୍ ଏବେ ଯୋଉ ଏଇ ଯୋଉ ସିଚୁଏସନ ଟା କହିଥିଲି ଏବେ ଟିକେ ପୂର୍ବରୁ ସେଏମ୍ ସିଚୁଏନ ସ୍କୁଲ୍ ରେ ମ ମଧ୍ୟ ହେଉଛି। ଗୋଟିଏ କ୍ଲାସ ରେ ଗୋଟେ ସ୍କୁଲ ର ଗୋଟେ ବିଦ୍ୟାଳୟର ଗୋଟେ କ କକ୍ଷରେ ସେଇଭଳି ପା ଷ୍ଟୁଡେଣ୍ଟ ରୁହନ୍ତି। ସେଇ ଚାଳିଶ ଷ୍ଟୁଡେଣ୍ଟଙ୍କର ଯୋଉ ଡାଉଟ ରହିବ ସେଟା ସେଇ ସ୍କୁଲରେ ମଧ୍ୟ ସାର ମାନେ ସବୁ କଣ କ୍ଲିୟର କରିପାରିବେ ନାହିଁ ଡାଉଟ୍। ତ ସେଥିପାଇଁ କିଛି କିଛି ପିଲା ମାନଙ୍କୁ ତାପରେ ଗୋଟେ ପିଲା ଥରେ ଗୋଟେ ପି ଉ ବିଭିନ୍ନ ଷ୍ଟାଣ୍ଡାର୍ଡ ପିଲା ଅଛନ୍ତି।
ତ ଓ ଲେବୁଲ ର। ଯେହେତୁ ବିଭିନ୍ନ ଷ୍ଟାଣ୍ଡାର୍ଡ ର ପିଲା ଅଛନ୍ତି ସେମାନଙ୍କର କାପା ବୁଝିବା କ୍ଷ କଣ ଅ କ୍ଷମତା ଟା ବି କାହାର ଅଧିକ ଥାଏ କୋଉଥିରେ କାହାର କମ ଥାଏ ଯୋଉ ପିଲାମାନେ ବୁଝିବା ଶକ୍ତି ତାର ଅଧିକ ଥାଏ ସେ କଣ ଅଣ୍ଡରଷ୍ଟାଣ୍ଡିଂ ଇ ତାର ଭଲ ଥାଏ ସେ ଗୋଟେ ଥର ବୁଝି ଯାଏ କିନ୍ତୁ ଯୋଉ କୋଉ ପିଲାମାନଙ୍କ ଯୋଉ ଯୋଉ ପିଲାଙ୍କର ଅ ଅଣ୍ଡରଷ୍ଟାଣ୍ଡିଂ ବହୁତ୍ କମ୍ କମ ରହୁଛି ସେମାନଙ୍କୁ ବୁଝେଇବା ପାଇଁ ତାଙ୍କୁ ଦିଥର ତିନି ଥର ଏମିତି କି ଚାରିଥର ବି ବୁଝିବାକୁ ପଡେ। ତ ସେଇଟା ସ୍କୁ ସ୍କୁଲ ର ମଧ୍ୟ ସମ୍ଭବ ନୁହେଁ। ତ ସେଥିପାଇଁ କୋଚିଂ ସେଣ୍ଟର କିଛି କିଛି ପିଲାଙ୍କୁ ଦରକାର। ଆଉ ସମସ୍ତେ କି ମୁଁ ମାନୁନି ଯେ ସମସ୍ତେ କି ଟ୍ୟୁସନ ଟା କୋଚିଂ ସେଣ୍ଟର ଟା ଜରୁରୀ କି ଯୋଉମାନଙ୍କର ଷ୍ଟାଣ୍ଡାର୍ଡର ଟିକେ କମ୍ ଯୋଉମାନେ ଟିକେ ଯେ ଆଉ କିଛି କିଛି ପିଲା ଅଛନ୍ତି ଯୋଉମାନେ ସାରଙ୍କୁ ଡାଉଟ୍ ପଚାରିବା ପାଇଁ କଣ କରନ୍ତି ନା ଆ ନିଜକୁ ଖରାପ ଭାବ ମାନେ ଏ
ଖରାପ ତ ନୁହେଁ ମାନେ ଲାଜ କରନ୍ତି। ଲାଜ କରନ୍ତି ଯେ ମୁଁ କାଳେ ଯଦି ଏଇ କୋ୍ଚିନ୍ ଟା ପ ପଚାରି ଦେବି ସମସ୍ତଙ୍କ ଆଗରେ ମୁଁ ଲଜ୍ଜିତ ହେଇଯିବି ସେଇ ସେଇ ଡର ସେ ସାର୍ ମାନଙ୍କୁ ଉ ତାଙ୍କର ନିଜର ଡାଉଟ୍ ପଚାରି ପାରନ୍ତିନି।
ନାଇଁ ଏବେ ତ ଆମର ଅନଲାଇନ ପ୍ଲାଟଫର୍ମ ଦେଖୁଛନ୍ତି ଯେମିତି ଗୁଗୁଲ ରହିଲା ୟୁଟୁବ ରହିଲା ଚାଟ୍ ଜିପ୍ ରହିଲା ତ ବହୁତସାରା ଯେମିତି କ୍ଲାସ ଫ୍ଲାସ୍ ରହିଲା ବାଇଜେସ୍ ରହିଲା ଆ ତ ସେଇ ଟାଇପ ର କୁ ବିକାଶ କ୍ଲାସେସ୍ ରହିଲା ତ ସେ ଆମର ବହୁତ ସାରା କ୍ଲାସେସ୍ ଅଛି। ପିଲା ତ ଡାଇରେକ୍ଟ ସେଠି ଅନ୍ ଲାଇନ୍ ସମସ୍ତ ଙ୍କ ପାଖେ ସ୍ମାର୍ଟ ଫୋନ୍ ରହିଲା କମ୍ପୁଟର୍ ରହିଲା ସବୁରେରେ ଇନ୍ଟେନେଟ୍ କନେକ୍ସଅନ୍ ଆଭେଲେବୁଲ୍ ଅଛି। ସ୍କୁଲରେ ବି ଆଭେଲେବୁଲ୍ ଅଛି ପିଲା ନିଜେ ଯଦି ଚାହିଁବ ସେଥିରେ ତ ସେ ଡାଇରେକ୍ଟଲି ପଢ଼ିପାରିବ ତା ସହ ସେଠିକି କଣ ଅନଲାଇନ୍ କ୍ଲାସ୍ ଲାଇଭ କ୍ଲାସେସ୍ ରହିଲା ରେକଡିନ୍ କ୍ଲାସେସ୍ ରହିଲା ତ ସେଥିରେ ତାକୁ ବହୁତ ସାରା ହେଲ୍ପ ହବ ଯେ ନହେଲେ ଚାହିଁବ ଆଜି ବିନା ଇଏ ସପୋର୍ଟରେ ବିନାଟିୟୁସନରେ, ନିଜେ ପଢ଼ିପାରିବ ମତେ ଲାଗୁଛି। କିନ୍ତୁ ସେ ନି-ନି ନିଜର ଇଣ୍ଟରେଷ୍ଟ ଥିବା ଦରକାର। ତାପରେ, ଇନ୍ ଷ୍ଡେସ୍ ୱିଦାଉ୍ଟ୍ ଇଣ୍ଟରେଷ୍ଟ ସେ ଆମେ ତାକୁ ବା ଟିୟୁସନ୍ ଦବା କି ପ୍ରଶ୍ନାଲ ଟିୟୁସନ୍ ଦେଲେକି କିଛି କିମି ଜାଣିଲେ ସେ ପିଲା ପଢ଼ିବନି। ନିଜଯଦି ଭିଜନ୍ ଠିକ୍ ଅଛି। ସେ ଯଦି ଚାହିଁବ ଯେ ନାଇଁ ଏମ୍ ଅଛି, ମୁଁ ଏଇ ଜିନିଷ ଟା କରିବି। ତାସ ନିଜର ତ ଗାଇଡାନ୍ସ ରହିଲା। ତାକୁ ସପୋ ସପୋର୍ଟ ଆମେ ଦଉଛୁ। ତ ଫ୍ୟୁଚରରେ ସେ ନିହାତି କିଛି ନା କିଛି ଆଚିବ୍ କରିବ ମତେ ଲାଗୁଚି।
ହୁଁ ଆପଣ ଯୋଉ କହିଲେନି ଅନ୍ ଲାଇନ୍ ଅନ୍ ଲାଇନ୍ ରେ ଯେତିକି ମାନେ ଏ-ଏଁ ସୁବିଧା ସେତିକି ବି ଅସୁ ସୁବିଧା ବି ଅଛି। କ ପାଇଁ ନା ଅନ୍ ଲାଇନ୍ ରେ ବିଭିନ୍ନ ଜିନିଷ ଯୋଉ ଆସୁଛି। ସବୁ ପିଲା ମାନେ ଚାଏ ମାନେ କଣ? ସିଇ-ଶିକ୍ଷା ଜିନିଷ ଖୋଜୁଛନ୍ତି। ସେଇଟା ମାନେ ନାହିଁ କିଛି ଜିନିଷ ଅଛନ୍ତି, ଅଶିକ୍ଷିତ ଜିନିଷ ବି ସେମାନେ ଆସୁଛି ସେଇ ଅନ୍ ଲାଇନ୍ ରେ। ତ ଯାହା ଫଳରେ ସେମାନେ ତାପରେ ବି କଣ କି ଇଣ୍ଟରନେଟ୍ ସବୁଆଡେ ଠିକ୍ ନାହିଁ। କୋଉ କୋଉ ଜାଗାରେ ଠିକ୍ ଅଛି ଇଣ୍ଟରନେଟ। କୋଉ କୋଉ ଜାଗାରେ ଏ-ଏ ମା-ମାନେ କଣ ଇଣ୍ଟରନେଟ୍ ପାଉନି। ତ ସେଇ ଜାଗାରେ ଇଣ୍ଟରନେଟ ଯୋଉଠି ଇଣ୍ଟରନେଟ୍ ପାଉନି ଏବେ ଗୋଟେ ଜାଗା ଅଛି। ଆମର ଏଠି ପାରାଡିପି ଯୋଉଠିକି କୌଣସି ବି ଟାୱାର ଆସୁନି। ତ ସେଇ ଜାଗାର ଗୋଟେ ପିଲା ବିନା କୋଚିଂ ସେଣ୍ଟର ଯାଇ ସେ କେମିତି ଅନଲାଇନ୍ରେ ପାଠ ପଢ଼ିବ? ସେଠି ଯଦି ଗୋଟେ କଲ୍ ଟେ ଯଦି ଲାଗିବନି, ହୁଁ,
ଆପଣ ଯୋଉ ନେଟୱାର୍କ ଇସୁ କଥା କହିଲେ, ଏବେ ଦେଖୁଛନ୍ତି ସାଟ୍ ଲାଇଟ ଦୁନିଆର ହେଲା ତା ସବ୍ ବି ଆମର ଓଡ଼ି ଓଡ଼ିଶା ରେ ବିଏ୍ସନେଲ୍ ଫୋର୍ ଜି, ସେ ଗୋଟେ ନୂଆ ଏନ୍ ସେ ଏନେସେରି ନେଇଛି ଯାହାକି ସେ ରୁରାଲ୍ ଏରିଆରେ ଡାଇରେକ୍ଟ ସୋଲାର ମାଧ୍ୟ୍ୟମରେ, ଆମର ବିଏ୍ସନେଲ୍ ଟାୱାର ଇନ ଏ ଆମର ଇନଷ୍ଟଲ କରୁଛି। ତ ସେଇଟା ଯଦି ଚାଲୁ ହେଇଯିବ ଏଇର ଉ
ନା ନା ହଉଛି ଅସୁ ବୁସୁବୁ କୋଉ କୋଉ ଜାଗାରେ ସୁବିଧା ହେଲ ଅ ର ଅସ ମାନେ କଣ ଅସୁବିଧାର ସମାଧାନ ହେଇପାରୁଛି। ଆଉ କିଛି କିଛି ଜାଗା ଅଛି ଯୋଉଟା କି ଅସୁମ୍ ମାନେ କଣ ସମାଧାନ ହେଇପାରୁନି। କାରଣ ମୁଁ ଦେଖୁଛି ଏବେ ମୁଁ ଜାଣିବା ଭିତରେ ତିନି ଚାରି ବର୍ଷ ତ ହେଲାଣି ସେଇ ସ୍କୁଲକୁ ଯୋଉ ମୁଁ ଯୋଉ ଜାଗା କହିଲି ପାରାଢିପି ସେଠିକି ଜମାରୁ ଟାୱାର ଏବେ ଯାଇ ବି ସଫଳ ଭାବରେ ଆସିପାର ନାହିଁ। ହେଲା ତ କଲ ବି ସେଠି କଲ ଯିବା ଆସିବା ପାଇଁ ଅସୁବିଧା ହଉଛି।
ଆପଣଙ୍କୁ କହିବାଥା ରୁରାଲ ଏରିଆ ଯୋଉଠି କି ଆପଣଙ୍କ ନେଟାର୍କ କି ରା ପ୍ରାୟ ସେ ଗମେଣ୍ଟ ର ସୁବିଧା କିଛି ନାହିଁ। ସେଇ ଏରିଆରେ ସେମାନେ କେମିତି ତ ସେଇ ଏରିଆରେ ଆମର ଜାଣିଛନ୍ତି ଆମର ଯେ ଜୁ ଆଦିବାସୀ ବହୁ ଅଞ୍ଚଳ ରୁରାଲ ଏରିଆ ଯେମିତି କହୁଛେ ସେଠି ଆମର ଏସ୍ ଏସ୍ ଟି ବୋଲି ଏ ଏସ୍ ଷ୍ଟି ଦିପାଟମେଣ୍ଟର ବହୁତ ସାରା ଆ ଡେ କେୟାର ରହିଲା ସ୍କୁଲ୍ ରହିଲା। ତାଙ୍କର ତା ସହ ହଷ୍ଟେଲ ବି ରହିଲା ସେଠି ଗମେଣ୍ଟ ଏବେ ଇରନଟ ସୁବିଧା କରୁନ ତ ସେଇଟା ହେଲେ ପିଲାଙ୍କୁ ଟିକେ ବେଟର ହବ କାରଣ ସେ ହଷ୍ଟେଲରେ ରହିଲେ ସେଠି ତାଙ୍କେ ବା ପାଠ ପଢିଲେ ତ ସୁବିଧା ହେଇପାରେ ଫ୍ୟଚରକୁ ଏବେ ତ ଆମେ ତାକୁ ସବୁ ସଲଭ ହବା ଇସୁ ସମ୍ଭବ ନୁହେଁ ତ ଫ୍ୟୁଚରକୁ ହେଇପାରେ।
ଠିକ ଅଛି ଆମେ ଜାରି ରଖିବା।
ହୁଁ ଆଜ୍ଞା ଆଉ କାଲି ତ ଆପଣଙ୍କର ଅଫିସ କାଲି ତ ଛୁଟି ଅଛି। ଛୁଟି କ ମୁ ଇଏ ସ୍କୁଲ ବି ଛୁଟି ଅଛି। ତ ଆମେ ଚାଲନ୍ତୁ ଲେଟ ବି ହେଲାଣି। ଡିନର୍ କରିବା କାଲି କଥା ହବା।
ହଁ ହଉ।
ଗୁଡ୍ ନାଇଟ୍।
ଗୁଡ଼ ନାଇଟ୍ ହଁ।